ହ୍ୟାଲୋ।
ହଁ ଏଇ କେମିତି କଣ ଆପଣଙ୍କ ଆଡେ ହଉଛି କଣ କହିଲେ ଆମର ହଁ ଏବେ ତ ଭାଦ୍ରବ ମାସ ଆମର ଖୁଦରୁକୁୁଣୀ ଏଇନା ଚାଲିବ। ଆପଣଙ୍କର ଏମି ଯୋଉ ଆମର ରହିବ ଭାଲ୍ସ ମାସରେ ଦି ତିନି ପାଳି ଖୁଦ୍ରରୁକୁଣୀ। ପାଳି ପର୍ବତ ଆପଣଙ୍କର ପଡ ପୁଅ ପିଲାଙ୍କର କଣ ସେ ଟା
ଗଣେଶ ପୂଜା। ଗଣେଶ ପୂଜା ତ ଆମର ବହୁତ ଧୁମଧାମ ରେ ପାଳନ କରାଯାଏ ଯାହା ଯେମିତି ଆମର ତୋରଣ ପାଇଁ ଆଉ ଅଲଗା ଯାହା ରଉଛି ସେମିତି କେମିତି ବନାଜିବ ତୋରଣ ଆଉ ଆମର କଣ ସେଇଟା ମୂର୍ତ୍ତି ବନେଇବା ପାଇଁ କେମିତି ସବୁ ପୂର୍ବରୁ ଆୟୋଜନ କରାଯ ଇଥାଏ ଆଉ ସେଇ ଆୟୋଜନ ଅନୁସାରେ ନେଇକି ଆମର ବଜେଟ୍ ଗୋଟେ ଥାଏ ଯାହାକି ଆମର କେତେକି ମାନେ କେତେ ଇଏରେ କେତେ କଣ ହେଇପାରିବ। ମାନେ ତାକୁ ଦେଖିକି ଆମର କରାଯାଏ ଗଣେଶ ପୂଜା ଗଣେଶ ପୂଜା ବହୁତ ଧୁମଧାମରେ ଆସେ ସେଥିରେ ଡିଜେ ଫିଜେ। ଆଉ ଯାହା ସବୁ ରହେ ସାଂସ୍କୃତିକ କାର୍ଯ୍ୟକ୍ରମ ଯାହା ବି ହେଉଛେ ତା ସବୁ କରାଯାଇଥାଏ ଆୟୋଜନ କରାଯାଇଥାଏ ଆଉ
ଆମର ତ ଏଇ ଆମସ୍ ସାଇ ପାଖରେ ଭାଇମାନୋନ କରନ୍ତି ସେମାନେ ଆମକୁ କୁହନ୍ତି ମାନେ ଆମ ଘରେେ ଯେହେତୁାରେ କରନ୍ତି ଏମିତି ପୂାଜା ଗଣ ପୂଜା ଆମକୁ ଖୁୁଦୁକୁଣି ମାନେ ଏ ଏତେ ଧର ଶନିବାର ପଡିଯାଏ ବେଳେ ବେଳେ ଆମର ତାପର ଦିନ ଓଷା ସେମାନେ ବିସହଜଣ ଦେଇନାନ୍ତି ନା ଆଉ ଆମର ଯେମିତି ଗୋଟେ
ହୁଁ।
ଏପଟେ ଆମର ଦେଖିବେ ଦେହ ତ ଆମର ସେମିତି ଲାଗିବେ ସିଏ କଣ କରନ୍ତି କହିଲ ଆମ ପାଇଁ ଭଲ ରଖନ୍ତି ଆମେ ଆଗୁ ଦିନ ପୂର୍ବରୁ ଭାଇ ଆମ ପାଇଁ ସବୁ ତୋଳେ ନେଇନଥିବେ ସେ ଜାଗା ହଉ ମାନେ କାହା ବାହାରିରେ ହଉ ହେଲେ ତାରେ ଯୋଉର ବିଦ୍ୟାଳ ଥିବ ଏଠି ମୁ କହିବି ସବୁ ନେଇନଥିବେ ଆମ ପାଇଁ କିଛି ଫୁଲଥୋଇଥିବେ। ସେଟା ହଁ ଫୁଲ ରଖନ୍ତି ତାଙ୍କ ପାଇଁ ରଖନ୍ତି। ବହୁତଝଗଡା କରୁ ଗେଲରେ ଗଲରେ ମୋ ଭାଇ ଭଉଣୀ ଟିକେ ଆଉ
ଓ ହ। ଆଉ ସେଠିକି ଆମ ପାଇଁ ବି ସେମିତି କିଛି ରଖନ୍ତି ପିଲାମାନେ ଫୁଲ ଆଣିକି ବି ଦିଅନ୍ତି। ଆଉ ସେ ତ ଆମ ପିଲା ଉଠିକି ଯିବା ପୂର୍ବରୁ ସେମାନେ ଫୁଲ କେମିତି ମାନେ ତାଙ୍କୁ ସନ୍ଧାନ ମିଳିଛି ଯେ ସେ ରାତିରେ ଟର୍ଚ ଲଗେଇକି ନେଇକି ଯାଆନ୍ତି। ତା ଫୁଲ ସେଠୁ ଯାହାବି ସେମାନେ ଧରିକି ଆସନ୍ତି ସେଠି ଆମର ଅଧା ଦେଇକି କିଏ ନିଜେ ବି ଧରିକି ଆସନ୍ତି ସେଇଠୁ ଆଉ ସେମିତି କିଛି କାହାକୁ ବାଧ୍ୟ କରାଯାଏ ନାହିଁ।
ହୁଁ ନାଇଁ ଫୁଲ ଟା ଖାଲି କଣ କି ଜଣେ ଦେବୀ ଦେବତା ପାଇବା ଏଟା ଠିକ୍ ମାନେ ଫୁଲର ମୂଲ୍ୟ ତ ସେତେଳଳେ ନିହାତି ପଡେ ମାନେ ଯେହେତୁ ମାନେ ଆମ ଯେମିତି ଫୁଲ। ଫୁଲର ମାନେ ମୂଲ୍ୟ କେତେବେଳେ ପଡେ ଯୋ ସେ ଠାକୁରଙ୍କୁ କତିଲେ। ଆଉ ଯଉ ଫୁଲ ଝଡି ପଡେ ସେ ଫୁଲର କଣ କିଛି ମୂଲ୍ୟ ଥାଏ କି? ସେମିତି ଆମର ବି ସେ ଭାଇ ମାନେ କୁହନ୍ତି ମାଳ ଗୁଞ୍ଚିକି ଦେଇଦବ। ଆଉ ଆମ ଠାର ବି ପିନ୍ଧିବେ। ଖାଲି ତମେ ଖାଲି ଲଗେଇିବ ମାଁ ଙ୍କୁ ସଜେଇବନା କଣ? ଆମକଇମୁ ହଁ, ନିହାତି ଆମେ ବି ସେମାନଙ୍କୁ ଦଉ ଫୁଲ ତୋଳିକି। କିନ୍ତୁ ଏଇଆ ଖୁଦରୁକୁଣି ମାନେ ତ ଆଉ ଜାଣିଛନ୍ତି ଆମର ନମିତା ଅଗ୍ରୱାଲ ସେ ଆମର ବାହାର କରିଦେଲେଣି। ଜି ସାର୍ଥକ ରେ ଗୋଟେ ଗୀତ ଶୁଣିଥିବେ ଫୁଲ ଚୋରଣୀ। ଆମେ ତ ଗଲାବେଳେ ସେ ଭାଇମାନେ ସେଇ ସେଟା ବି ଲଗେଇ ଦିଅନ୍ତିନି। ଲଗେଇ ଦେଇକି ଆମକୁ ଶୁଣନ୍ତି। ଜାଣି ଦଉ ଆମେ। ତା ପରଦିନ ଯାଇକି ଝଗଡା କରୁ ତାଙ୍କ ସହ। ଆଉ ଆମକୁ ଦେଖିକି ଲଗେଇଚ ଗୀତ ଆଉ ନା?
ଆମେ ବି ସେଇଭଳି ସେମିତି କିଛି କରୁ ଆମ। ଆମେ ବି ଆମେ ବି ସେମିତି କିଛି କରୁ ଲଗାଉଥିଲୁ କିନ୍ତୁ ଜାଣିଗଲୁଣି ଯେ ପିଲା ଗୁଡା ସେ ଯାଆନ୍ତି। ଫୁଲ ପାଇଁ ଆମକୁ ବି ସାହାଯ୍ୟ କରନ୍ତି ଆଣିକି ଫୁଲ। ତ ସେମିତି କିଛି କଥା ନାହିଁ। ସେ ଗୋଟେ ଭାଇ ଭଉଣୀ ସମ୍ପର୍କ ନେଇକି ସେମିତି ହୁଏ। ପ୍ରତ୍ୟେକ ଘରେ ଭାଇ ଭଉଣୀ ବି ଅଛନ୍ତି। ଏଇଭଳିଆ ଉଁ ଚାଲେ ଝଗଡ଼ା ତ ନିହାତି ହବା ଦରକାର।
ହଁ ମାନେ ଆମେ ବି ତାଙ୍କୁ ଦଉ ଫୁଲମାଳ କୁହନ୍ତି ତୋଳି କି ଆଣିକି ଦବ, ଆମେ ବି ମାଳ କରିକିନେଇ ତାଙ୍କୁ ଦଉ ଆଉ ସିଏ ବି କୁହନ୍ତି। ଆଉ ଶୁଣ ତମେ ନେ ଫୁଲ ନେଇ କରିବ ଆମେ ବି ଡାକୁ ମାନେ ଝଗଡା ଲାଗୁନେ ତାପର ଦିନ ଯଦି କୋଉ ପାଳଳିରେ ମାନେ ତାଙ୍କର ବିସର୍ଜନ ଦେଲା ପରେ ବି ଠାକୁର ରଖିଥାନ୍ତି। ଯାହେଲେ ବିସର୍ଜନ ମାନେ ଫୁଲ ଆଉ ଦୂପଟ ଥି ନିହାତି ରହିବ। ଧୁପ ଟିକେ ଦିଆଯିବ କି କଣ ତାଙ୍କର ଯୋଉ ଭସାଣି କଲା ପର୍ଯ୍ୟନ୍ତ ଠାକୁର ଙ୍କୁ ପକିଲା ଯାଏ। ଏବେ ତ ଆଉ ଠାକୁର ତ କହୁନାହାନ୍ତି ମତେ ଡିଜେ ବଜେଇକି ନେଇକି ପକାଅ। କିତୁ ଏମାନେ ଯିନ୍ ବିଜେ ବଜେଇ ପହୁସ୍ ସେ ଠାକୁର ଡରି ଯାଇଥିବ। ସେ ବି ସିଆଡୁ କହିଲେ କି ଆମକୁ ସେମିତି କୁହନ୍ତି ଆମ ପାଇଁ ବି ରଖିଏ ଫୁଲ ଆନନେନେଇକି ଯିବେ କିନ ଠାକୁର ସର୍ଜନ ପରେ କାଲି ଏମତି ଅଳ୍ପ ଯାଆନ୍ତି ସନ୍ଧ୍ୟା ଆଉ ସକାଳୁ ଯେହେତୁ ଠାକୁ ବିସଜନ ନିଅନ୍ତୁ ମୂର୍ତ୍ତି ଅଛନ୍ତି ମାନେ ପୂଜା କରିବେ। ରେ କରନ୍ତି ସେତେବେଳ ବି ସ ଆଉ ଏମିତି କର ଆଉ ସେ ବି ଆମ ସହ ଜା କି ସା ସାହାଯ୍ୟ କରନ୍ତି ରାତି ହଉଛି ଡର ଲାଗିବ। ଆମ ସୁଲ ପାଖ ଆଗ ଗୋଟେ ଲେ ଅଛି ଯେ ଦି ଯାଉ ବହୁତ ବାଟ ଟିକେ ଡ ର ଲାଗେ। ଖୁଦୁକୁଣି ଝିଅ ମାନଙ୍କର ଆ ସାଙ୍ଗ ମା କି ତାଙ୍କ ପାଖ ସେମାନଙ୍କୁ ଲାଗିବ ଟିକେ ଧିରିକି ଆମ ସହ ଚାଲ। ମୋବାଇଲ ନେଇଯାଉ ବକ୍ସ ନେଇଯାଉ ଛୋଟ ଛ ବକ୍ସ ଆରେ ଜ ମ ଜ ବୁ ଟୁଥ କୋନେକ୍ସନ ଗୋଟେ ନଥାଏ କନଗଳୀ ସେଗୁଡା ବି ନେଇଯାଉ ଶୁଣି ଶୁଣି ଯାଉ ଆଉ ଭାଇମାନେ ତ ଅଛନ୍ତି ଆଉ ଭଉଣୀକି କଣ ଡର?
ଯାହା ବି ହେଉ ସେଇ ଫୁଲ ଯେତେବେଳେ ଯାଉଛନ୍ତି ବି ରାତିରେ ସେଥିରେ ଟର୍ଚ ତ ନିହାତି ନବା ଆବଶ୍ୟକ, କାରଣ ଆମର ଯଉଁ ଜନ୍ତୁ ରହୁଛନ୍ତି ସବୁ ଯେମିତିକି ସାପ। ଇଏ ସବୁ ନାନା ଦି ପ୍ରକାର ରାତିରେ ଗଛରେ ରହିବାକୁ ଭଲ ପାଆନ୍ତି ଦେଖିବେ ସେଇଠାରୁ କେମିତି ଦୂରେଇ ରହିବେ? ଆଉ ଯାହାବି କରନ୍ତୁ ଆପଣ ଆଣିକି ଦିଅନ୍ତୁ କି ଯାହା କରନ୍ତୁ ସେ ଯଉ ଆଣିକି ଦଉଛନ୍ତି ମାନେ ଗଣେଶ ପୂଜା ଜା ପାଇଁ କି କିଛି ମାନେ ଯାହା ବି ଦଉଛନ୍ତି ସେଠି ଫୁଲ। ମାନେ ଭଲ ବ ଇଏରେ ଆପଣ ଯାଇକି ଦେଇ ଦେଇକି ଆସିବେ ଆଉ ସେଇଠି ବି କିଛି ଆପ ଖାଲି ଗୋଟେ ବୋଲି ଖୁଦୁରୁକୁଣୀ ବୋଲି ନୁହଁ। ଯଦି ଗଣେଶ ପୂଜା ବି ସେଇଠି ନିହାତି ପକ୍ଷେ ପାଠ ପଢ଼ିଥିବା ସମୟରେ ବି ଆପଣ ପୂଜା କରିଥିବେ। ଗଣେଶ ପୂଜା ଆଗ ତ ଆମର ଦରକାର ହେ ନା ଗଣ୍ ଯେତେବେଳୁ ଆମେ ଝିଅ ଯେହେତୁ ସେତେବେଳୁ କଣ କରିବେ? ମାନେ ଖୁଦୁରୁକୁଣୀ ପୂଜା ଟାକୁ ବେଶୀ ପ୍ରାଧାନ୍ୟ ଦିଅନ୍ତି। ଆଉ ଗଣେଶ ପୂଜା ତ ପିଲାଦିନ ପ୍ରାଧାନ୍ୟ ଦଆଯାଇଥାଏ।
ହଁ ନାଇଁ ଗଣେଶ ପୂଜା ତ ଆମର ଶୁଣନ୍ତୁ ଆମର ଗ ହଁ ଗଣେଶ ପୂଜା ତ ଆମର ସତ କଥା ମାନେ ଯୋଉ ଯେମିତି ପିଲାଙ୍କର ବିଦ୍ୟାଦାତା ସିଏ ଆମର ସରସ୍ଵତୀ ପୂଜା ପଣି ପଡିବ ଆମର। ସେମିତି କିନ୍ତୁ ଯେହେତୁ ବିଦ୍ୟାଦାତା ସବୁଠି ପୂଜା ପାଆନ୍ତି ମାନେ ଆମେ ବି କରୁ ଭାଇ ମାନେ କରନ୍ତି ଭଉଣୀ ମାନେ ବି କରନ୍ତି। ମୁଁ କହିଲି କି ଏଇ ବର୍ଷ ଆପଣଙ୍କର ଯୋଉ ବସାଣି କରିବେ। ମାନେ କେମିତି କଣ ଏସବୁ ବଡ ବଡ ଡିଜେ ସବୁ ଆଣିକି ବଜଉଚନ୍ତି। ଆଉ ଆମକୁ ଡାକିବେ ଆଉ ଆମେ ଯାଇତି ଆମେ ତ ଯାଇପାରିବୁନି ଘରେ ତ ଆଉ କଣ ଛାଡିବେ କି ଆଉ ଖାଲ୍ ତି ଗାଁ ପକେଇଛନ୍ତି ତମ ଗାଁ ଆମ ପାଖ ଯଦି ପାଖାପାଖି ହେଇଥିବ କେବେ ଯିବା ଆଉ ତମ ଆଡେ ଦେଖିକି ଆସିବା ବୁଲିକ ଆଉ ଭାଇ ମାନସ ତ ଆଉ ଆମ ଗାଁକୁ ବି ଆସିବେ ଆମର କେମିତି କଣ ହଉଛି ଦେଖି ଯିବେ ଆଉ।
ନିହାତି ନିହାତି ବୁଲିଯିବାକୁ ତ ବହୁତ ଇଚ୍ଛା ଅଛି ହେଲେ ଯଉଁ ପ୍ରକାରର ଆମର ସବୁ ତୋରଣ ସାଜସଜ୍ଜା ଚାଲିଛି। ତ ଏଇ ବର୍ଷ ଲାଗୁଛି କି ଆମକୁ ମାନେ ଆଉ ଟିକେ ଅଧିକ ଅ ମାତ୍ରାରେ କରିବାକୁ ହବ କାରଣ ଯାହା ଆର ବର୍ଷ ଆମର ହେଇ ଥିଲା ସେଟା ଟିକେ କମ୍ ଥିଲା। ଆଉ ଏ ବର୍ଷ ତ ଲାଗିଛନ୍ତି ପିଲା ଟିକେ ଅଧିକ ଆକାରରେ କରିବା ପାଇଁ। ଆମ ଆଡ଼େ ଆସିକି ବୁଲିକି ଯିବେ ଦେଖିବେ ଏ ବର୍ଷ କେମିତି ହଉଛି ଆଉ କଣ ହଉଛି। ଟିକେ ବୁଲିକି ଯିବେ ନିହାତି ଆଉ।
ହଁ ଆମର ଖୁଦୁରୁକୁୁଣିରେ ଝିଅ ମାନେ ମାନେ ଗାଁରେ ଆଉ ଆଗ ଭଳିଆ ଆଉ ଗାଁରେ ଅଛନ୍ତି ଯେ ଯାଇକି ଗଧୋଇ ବି ନାହାନ୍ତି କହୁଛନ୍ତି ଜୋକ ଲାଗିଯିବ ନୂଆ ପାଣି ଜର ହବ ସେ ସାର ପାଣି ତାର ଏବେ କାହା ଝିଅ ମେନେ ଆଉ କଣ ରହୁଛନ୍ତି। ଆଉ ତମେ ଯେନ୍ତି କହିଲ ନା ବଡ ବଡ ମାନେ ଆକାରରେ ହବ ପୂଜା ଟା। ସେନ୍ତି ପଇସା ଉପରେ କିଏ ଦେଇପାରେ ପଚାଶ ହଜାରରେ କିଏ ଦେଇପାରେ ଆଉ ଆଜିକାଲି ଯେମିତି ବକ୍ସ ଆଣୁଛନ୍ତି ଡିଜେ ଯୋଉ ଇଏ ଗୁଡା ଆଉ ଫନଲେ ବାଜୁଥିଲା। ଏବେ ତ ସେଇ ଯୋଉ ଡିଜେ ତ ଲୋକ ଛାଡନ୍ତି ଯାହା ଆଣିବେ ଦେହ ପାଇଁ ଖରାପ ଏ ତ ଭଲ ଏଇଆ ଆଉ ଭଲରେ କରନ୍ତୁ ପୂଜା ସେଇଟା ବି ଗୋଟେ ଦୃଷ୍ଟିରୁ ଭଲ। ତାପରେ ଏମିତି କିନ୍ତୁ ଆମ ଗାଁକୁ ବି କେବେ ଆସିିକି ଦେଖିକି ଯିବେ ଆଉ ଆପଣ ଯୋଉ କହିଲେ। ଆପଣଙ୍କର ଭାଇମାନେ ଅଛନ୍ତି କରିବେ। ଯେହେତୁ ଗମେଣ୍ଟ ଯାଇକି ସମସ୍ତେ ଏବେ ତ କରିଛନ୍ତି ସରକାରୀ ବେସରକାରୀ ହଉ କି ଘରୋଇ ହଉ। ଯାହା ଗୋଟେ ଚାକିରି କରିଥିବେ ସେ ବି କିଛି ପଇସା ଦେବାର ନାହିଁ ସାଙ୍ଗସାଥିରେ ତ ଯେତିକି ପଇସା ଉଡେଇ ଦିଅନ୍ତି ହଁ।
ପ୍ରୋତ୍ସାହନ ରାଶି ତ ସମସ୍ତଙ୍କ କାହାକୁ ବାଧ୍ୟ ନାହିଁ ଯେ ଏତିକି ଦେବେ ସେତିକି ଦେବେ ବୋଲି ସବୁ ଯିଏ ବି ସରକାରୀ ଚାକିରି କରିଥାନ୍ତୁ କିମ୍ବା ବେସରକାରୀ ଚାକିରି କରିଥାନ୍ତୁ। ତାଙ୍କ ମନ ଇଛା ସେମାନେ ଦିଅନ୍ତି। ଆଉ କାହାକୁ ଗୋଟେ ଲିମିଟ ମାନେ କରାଯାଇନି ଯେ ଏତିକି ଆପଣଙ୍କ ହେଇଛି ଆଉ ଏତିକି ଦେବେ ନହେଲେ ନହିଁ ନାଇଁ ସେମିତି କିଛି ନାହିଁ ଯାହାକୁ ଯୋଉ ହିସାବରେ ହେଲା। ତ ଯଦି ମୁଁ ପାଞ୍ଚ ହଜାର ଦଉଛି ଅଲଗା କିଏ ଦି ହଜାର ଦଉଛି କାହାକୁ ମନା ନାହିଁ। ତ ସେଇ ହିସାବରେ କିନ୍ତୁ ଯାହା ବି ହେଇଛି ଭଲ ହେଇଛି ଆଉ ଯାହା ବି ହଉଛି ବି ଭଲ ହଉଛି। ଆଉ ଏ ବର୍ଷ ଯେମିତି ଭଗବାନଙ୍କ ଆଶ୍ରିବାଦ ରହିଲେ ଆଉ ଟିକେ ଭଲ ଭାବରେ ହେଇପାରିବ।
ଆଜିକାଲି